ହଁ। ଖ ନରେ ରିସିଭ କରନଥିଲ।
ଏ ମୁଁ କଥା ହଉଥିଲି ଭାଉଜଙ୍କ ସାଙ୍ଗରେ ଯେ, ମୁଁ କହିଲି ହଉ ରଖୁଛି ସେ କଲ କଲେଣି ଆ ହଉ ତା ସେ କଲେ ହଉ ହଉ।
ନହେଲେ ତାଙ୍କ ସାଙ୍ଗେ କଥା ହଉଥିଲି ତ ମୁଁ କହିଲି ଆଉ ସାଙ୍ଗେ ସାଙ୍ଗେ କହିକି କାଟିଲି ହେଥି ଲାଗି।
ହୁଁ ହଉ ହଉ ଭାଉଜ କଲ କରୁଛନ୍ତି ଆହୁରି।
ହେ ହେ ହେ ହେ ହେ ଏ।
ହଉ।
ହଁ ପରେ କଥା ହେବି। ଆଉ କଣ କରୁଛ ମେଘୁଆ କରିଛି ଖରା ପୁରା ଜାଳୁ ଥେଲା।
ହଁ ଏଇଟି ଏଇଟି ଏଇନେ ମେଘୁଆ କଲା ଭଳିଆ ହେଇଚି।
ମେଘୁଆ ପାଗ ଟା ଭଲ ଲାଗୁଛି। ଖରା ବୋପା ମା କେତେ ଖରା। କଣ ରୋଷେଇ କରିଚ ଆଜି? ହ୍ୟାଲୋ। ହ୍ୟାଲୋ। ହୁଁ।
ହ୍ୟାଲୋ। ହଁ ଆଜି ମୁ ତରକାରୀ କରିଥିଲି। କଇଡ଼ ଭାଜିଥିଲି।
ହଁ ହଁ କୋଉ ତରକାରୀ ଘାଣ୍ଟ ତର
ହ ଏଇ ବେସର ତରକାରୀ ମ ପରିବା ପକା ହେଇ ହଁ ଏଇ ଆଣ୍ଟ ବେସର ଦେଇ। ହଁ ହଁ। ଜହ୍ନି, ଆଳୁ, ବାଇଗଣ, କଖାରୁ ଟିକେ ହ ହେତିକି ତ ଆଉ।
କି ଶାରୁ ଖାଉନା? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ।
ହଁ କଣ ଶୁବୁନିକି?
ନେଟ ପ୍ରୋବ୍ଲେମ ହଉଛି ବୋଧେ।
ହଁ ଆଜି
ମୁଁ ଉଠିକି ଆଇଲି ହେରି ପୁଣି ରୁମ ରେ ଶୋଇଥିଲି ଯେ
ହ। କହିଲି ସାରୁ ଖାଉନା କି? ହଁ ହ୍ୟାଲୋ କହିଁଲି ସାରୁ ଖାଉନ? ହ୍ୟାଲୋ। ହ୍ୟାଲୋ।